ହଁ।
ହ୍ୟାଲୋ ବସିଥିଲି ଏଇଡେ ପିଲାଙ୍କୁ ପାଠ ପଢଉ ମୁଁ କହିଲି ବସିଥିଲି ଏଇଠି ଏବେ ପିଲାଙ୍କୁ ପାଠ ପଢଉଥିଲି।
ଉ ହୁଁ।
ଆପଣ କଣ କରୁ ଆପଣ କଣ କରୁଥିଲେ।
ମୁଁ ସେଇ ସାନ ଝିଅକୁ ପଢଉଥିଲି, ତାକୁ ପାଠ ଦେଇକି ଆସିଛି।
ଆପଣ କଣ ଆଜି ଲାନ ମାନେ ରାତ୍ର ଭୋଜନରେ କଣ କରିଛନ୍ତି, ମାନେ ଖାଇବା ପାଇଁ ନା ଖାଇସାରିଲେଣି?
ରୁଟି ସନ୍ତୁଳା ଆଉ ମିଠା ତ ଅଛି ସେ କ୍ଷୀର। ଆପଣଙ୍କର କଣ ହେଇଛି?
ନା ଆଉ କିଛି ମାନେ ରାତିରେ ଆମର ରାତ୍ର ଭୋଜନ ରେ ରୁଟି ଆଉ ପନିର କରାହେଇଛି ଆଜି। ଆଉ ସେମତି କିଛି ନାହିଁ ଆଉ ଆଜି ବିଶେଷ କରି ଖାଇଲି ରୁଟି କି ଆଉ ପନିର।
ହୁଁ ହୁଁ। ହୁଁ
ଆଉ କଣ?
ଛୁଆଙ୍କୁ ପାଠ ଦେଇଛନ୍ତି କରୁଛନ୍ତି ସେମାନେ
ଆଜ୍ଞା ସେମାନେ ପଢୁଛନ୍ତି ମୁଁ ଖାଲି ଟିକେ ସେମାନଙ୍କୁ ଦେଖେ ତାଙ୍କ ଟାସ୍କ କଣ ସରିଛି ନ ସରିଛି ସେ କଣ କେମିତି କରୁଛନ୍ତି ଖାଲି ଆମେ ଦେଖ ଦେଖିବା କଥା ଯେ ସେମାନେ
କୋଉ କ୍ଲାସ୍ ପଢୁଛନ୍ତି ସେମାନେ
ସେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି ତ ସେଠ ମୁଁ କହିଲି ଚତୁର୍ଥ ଶ୍ରେଣୀ।
ହୁଁ ହୁଁ କୁହନ୍ତୁ ହୁଁ ଶୁଭୁଛି। ହୁଁ।
ହେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି ଛୋଟ ଛୁଆ ଆଉ। ଏମିତି ଦି ଜଣ ଆସନ୍ତି ସେମିତି ବସିକି ପଢିବା ପାଇଁ ପାଖରେ।
ଓ ହୋ ହୋ ହୁଁ ହୁଁ।
ଆଉ ଆପଣଙ୍କ ସବୁଆଡେ କଣ କଣ ଚାଲିଛି ଏବେ କିଛି ମାନେ ଚାଷ ବାସ? କଣ କରନ୍ତି ସେମି ଚାଲିଛି କି?
ହଁ। ଆମର ଚାଷବାସ ସେମିତି ଆମର ନିଜେ କେହି କରୁନି ସେ ଆଉ ଘରେ ଖାଲି ପରିବାର ହେ ଜହ୍ନି ଫନି ଲାଗିଛି ଶାଗ ବୁଣା ହେଇଛି। ଆଉ ବାଇଗଣ ଏମତିଆ।
ଜହ୍ନି ଲାଗିଛି ମାନେ ସେ ଅମଳ ଦେଲା ନା ଅମଳ ଦେଇନି ଜହ୍ନି?
ନାଇଁ ହଁ ଗୋଟେ ଗଛ ବୋରେ ହେଲାଣି। ଆଉ ଗୋଟେ ଗଛ ଖାଲି ବଢି ଚାଲିଚି ହେଇନି କିଛି।
ଆମର ବି ଏପଟେ ଜହ୍ନିର ମାନେ ସେମିତି ଚାଲିଛି ଜହ୍ନି ବାଇଗଣ ଆଉ ବାଇଗଣ ତ ସରିବା ଉପରେ ହେଲାଣି। ଆଉ ସେ ଯୋଉ କାକ କୁଡି ଲଗାହେଇଥିଲା ସେ କାକୁଡି ବି ଏବେ ହଉଛି। ଓ ଏମିତି ମାନେ କେ-ଚାଷ ବିଷୟରେ ଆପଣଙ୍କର କଣ?
କନ୍ଦୁର ଲାଗିଚି।
ଆଜ୍ଞା ସେଇ ଯୋ ଆପଣ କିଛି ସେ ଜାଣିଛନ୍ତି ସେ ଯୋଉ ଆପଣ ଯୋଉ ଜହ୍ନି ଲଗେଇଚନ୍ତି ତାକୁ କୋଉ କୋଉ ମାସଠୁ ଆରମ୍ଭ କରାଯାଏ ଆପଣ କିଛି ଜାଣିଛନ୍ତି? ସେମତି କହିପାରିବେ କଣ କଣ ତାର ପାଇଁ ଖତ ସାର ପ୍ରୟୋଗ କରିଚନ୍ତି?
ସେମିତି ଆଉ ଖତ ସାର କିଛି କମ୍ପୋଷ୍ଟ ଫମ୍ପୋଷ୍ଟ ଯେତିକି ପରିବା ଚୋପା ସବୁ। ମୁଁ ଠାକୁରଙ୍କର ଝଡା ଫୁଲ ସେ ସବୁ ଗୋଟେ ଜାଗାରେ ଆଉ ପଡିଥାଏ ସେ ଖତ ହେଇସାଇଲା ନନେ ସେମିତିରେ ନେଇ ଗଛ ମୂଳେ ଦିଆଯାଏ। ସେଇଥିରୁ ଖ ତ ହେଇକିି। ଆଉ ସେମିତି ଖତ କହିବାକୁ ଗଲେ ଆଉ ଯୋଉଠି କୁଟା ପୁସ ଯୋଉ ଗୋବର ଖ ତ ଯୋଉଠି ସବୁ ପଡିଥାଏ ତାଙ୍କ ସେଠୁ ଆସିକି ଗଛ ମୂଳରେ ସେମିତି ଦିଆଯାଏ କମ୍ପୋଷ୍ଟ।
ତ ମାନେ ନେହେ ନର୍ମାଲି ଆମର ଯାହା ରହୁଛି ତ ସେଇ ଖତ ସାର ବ୍ୟବହାର କରୁଛନ୍ତି, ଅଲଗା କିଛି କୀଟନାଶକ ଔଷଧ ଆପଣ ବ୍ୟବହାର କରନ୍ତି?
ନାଇଁ ନାଇଁ ଏମତି ଘରେ ଯା। ଉଁ, ଦିଆଯାଏ ଆଉ ଉ, ମେଡିସି ଔଷଧ କିଛି ଆସେନି। ଔଷଧ ପଡେନି ଆପଣଙ୍କର ଦିଅନ୍ତି ମେଡି ଔଷଧ?
ନାଇଁ ଆମର ସେମିତି କିଛି ଦିଆଯାଇଏନି। ଆମର ସେ ଯୋଉ ଚୁଲିରେ ଯୋଉ ପାଉଁଶ ହୁଏ ତ ଯଦି କୌଣସି କିଛି କୀଟନାଶକ ଇଏ ପାଇଁ ଆମେ ସେ ଚୁଲିର ପାଉଁଶକୁ କୁ ବାଲି ରେ ମିଶେଇକି ତାକୁ ତାର ପତ୍ର ଉପରେ ଯୋଉଠି ଯଦି ପୋକ ଲାଗିଥାଏ ଆମେ ତାକୁ ସେଇଠି ହିଁ ଲ ଗେ ଦେଲା ପରେ ସେ ପକୋଗୁଡା ଏତେ ମାନେ ଆଉ ଖାଆନ୍ତିନି, କି ନଷ୍ଟ ବି ହୁଏନି, ଅଧିକ ହୁଅନ୍ତିନି। ଆଉ ମାନେ କୀଟନାଶକ ଔଷଧ କରିବା ଫଳରେ ଯଦି ଫଳନ୍ତି ଗଛ ହେଇଥିବ ତ ଆମେ ବି ତାକୁ ଆଣିକି ବ୍ୟବହାର କରିବା ନିଜର ବି କ୍ଷତି ହେଇପାରେ। ତ ସେମିତି ମାନେ ବଡ ଚାଷରେ ତ ବ୍ୟବହାର କରନ୍ତି। କାରଣ ଗୋ
ହଁ, ହଁ, ହଁ ଘରେ ଆଉ ସେ କି କୀଟନାଶକ ଔଷଧ କିଛି ଆମ ଦ ଦରକାର ପଡ଼େନି।
ହଁ ନିଜେ ଡରିଯାଆନ୍ତି ଯେ ନାଇଁ ସେଇ କୀଟନାଶକ ଔଷଧ ଯଦି ନିଜ ଉପରେ ମାନେ ମା ପ୍ରୟୋଗ ହୁଏ ସେଥିପାଇଁ ଡରନ୍ତି। କରନ୍ତି ନି ସେମିତି କିଛି। ଆଉ ଆପଣଙ୍କ ଆଡେ କଣ କଣ ସେମିତି ଆଉ ରଥଯାତ୍ରା ପାଇଁ ବୁଲିଯିବା ପାଇଁ କିଛି ଚିନ୍ ତା କରିଛନ୍ତି?
ନାଇଁ ଆଉ ଯ ରଥଯାତ୍ରା ବୁଲିବା ପାଇଁ ଆମ୍ ଯାଉନି ତ। ଓ ଆମେ ଯାଉନି। ଏ ଗହଳି ଯୋଗୁ ଯାଇ ହୁଏନି। ଆଉ ସୁବିଧା ବି ହୁଏନି ଯିବା ପାଇଁ ଆଉ। ଆଉ ଯାଇ ବି ବହୁତ ବର୍ଷ ତଳେ ଯାଇଥିଲୁ ଆଉ ଯିବାର ହଉନି। ଗହଳି ଦେଖି ଯିବା ହୁଏନି ଆଉ। ହଁ।
ଛୋଟ ପିଲାମାନଙ୍କୁ ନେଇକି ବି ସାଙ୍ଗରେ ଯାଇବା ଟା ବହୁତ କଷ୍ଟ ଲାଗେ। ଆଉ ସେମାନେ ଉଁ, ଏସବୁ ଜିନିଷ ଭିଡ ଭିତରେ ବି କିଛି ତାଙ୍କର ମାନେ ଘଟଣା ଘଟଣା ନଘଟୁ ଆମେ ବି ତାଙ୍କ
ହୁଁ ହଁ ହଁ ସେଥିଲାଗି ଡର ଲାଗେ ଆଉ ହଁ।
ଯହା ବି ହଉ ଯଦି
କୁହନ୍ତୁ?
ହେ। ଯାହା ବି ହଉ ଯଦି ଆପଣ କିଛି ଅଲଗା ଆଉ କଣ ମାନେ ବୁଲିଯିବା ପା ଇଁ ଯେମିତି ଦଶରା ଆପଣଙ୍କୁ କେମିତି ଲାଗେ ଆପଣଙ୍କ ଆଡେ ଦଶରା ଫସରା ଯଦି ହୁଏ ଆପଣ ସେମତି ବହୁତ ଭିଡ ନଥାଏ ସେ ତ ବହୁତ ଦିନ ପର୍ଯ୍ୟନ୍ତ। ଚାଲେ ତ ଆପଣ କେମିତି ବୁଲାବୁଲି କରିବା ପାଇଁ ଯାଆନ୍ତି?
ହଁ ଦଶରା ତ ଦଶ ଦିନ ପାଇଁ ସେ ମେଢ ଫେଢ କଣ ସବୁ କଟକ ରେ ବହୁତୁ ଆୟୋଜନ। ଘରେ ହୁଏ। ଆମେ ଯାଉ ପରିବାର ସହ ବୁଲିକି ଆସୁ ଗୋଟେ ଦିନରେ ଆଉ। ସକାଳୁ ଯାଇ ସନ୍ଧ୍ୟାରେ ଫେରୁ ବୁଲାବୁଲି କରି ଠାକୁର ଦର୍ଶନ କରି। ଆପଣ ଆସନ୍ତି?
ହଁ ଦଶହରା ନିହାତି ଆମେ ବହୁତ ବହୁତ ଜାଗା ବୁଲିଛୁ ଦଶହରାରେ ଯେମିତି ଆମର ସେ ଯାହା ଆପଣ କହିଲେ ସେପଟକୁ ବି ଆମେ ଯାଇଛୁ ଦଶହରାରେ। ଆଉ ଦଶହରା ରେ ବହୁତ ମାନେ ଜିନିଷ ସବୁ ଦେଖିବାକୁ ମିଳେ ଅଲଗା ଅଲଗା ପ୍ରକାରର ଯେମିତି ଆମର ଅ ତୋରଣକୁୁ ଦେଖିବାକୁ ଭଲ ଲାଗେ। ଯୋଉ ସାଜସଜା ହେଇଥିବ ବହୁତ ଉପଭୋଗ କରନ୍ତି।
ହଁ।
ଆଉ ଆପଣ କଣ କରନ୍ତି ଏବେ ଆପଣ ଭଲ ଖାଦ୍ୟ କିଛି ବନେଇ ଆସେ ଯେମିତି ନିହାତି ପ୍ରକେ ଗୃହିଣୀ ହେଇଥିବେ ଖାଦ୍ୟ ତ ଆପଣଙ୍କୁ ଭଲ ଭଲ ମାନେ ସେମି ତି ରୋଷେଇ ବି ଆସିଥିବ କୋଉ ଗୋଟେ ରୋଷେଇ ଆପଣ କେମିତି କରନ୍ତି ଟିକେ ମାନେ କହିବେ।
ହଁ ସ-ସେମିତି ସାଧା ରୋଷେଇତ ସବୁ ହୁଏ ଆଇଁଷ ବି ଆ-ଆମିଷରେ ମାଛ ତରକାରୀ ଆଉ
ସେ କଣ କେମିତି ଆପଣ ସେ ଯୋଉ ପ୍ରସ୍ତୁତି କରିକି-ବ ମାନେ
ମାଛ ମାଛ ତ ଗୋଟେ ଅ ଛି ମସଲା ଦେଇ କରିବା। ଓ ରସୁଣ ଅଦା। ଆଉ ଗରମ ମସଲା ଏମିତି ମସଲା ବଟା ଦେଇ କରିବ ଆଉ ଗୋଟେ ଅଛି ସୋରିଷ ସୋରିଷ ତରକାରୀ ସୋରିଷ ବଟା ଦେଇକି ପଡିବ ଆମ୍ବୁଲ ଦେଇକି କରନ୍ତି। ଦୁଇ ପ୍ରକାର ଏମିତି ସେ ମସଲା।
ଆଜ୍ଞା ଆଉ ଆପଣ ସେ ଯୋଉ ଚିକେନ ମାନେ ମା-ମାଛ ମାଂସ ଝୋଳ ମାଂସରେ ବି କିଛି କରୁଥିବେ?
ହୁଁ।
ତ ମାଂସର ପ୍ରସ୍ତୁତି ଆପଣଙ୍କ ଆଡେ କେମିତି ରହିଛି ଯେମିତି ମାଂସ ଗୋଟେ ତରକାରୀ କରନ୍ତି କି ବା କଷା କରନ୍ତି ଅଲଗା କିଛି ମାନେ କଣ କେମତି ରହିଛି? ସେମିତି ତାର ମାନେ ବନେଇବା। ଶୈଳୀ
ହଁ ଚିକେନ ତ ଚିକେନ ହିଁ ହୁଏ। ମଟନ ଏମିତି କରିଦବାକୁଚିଦି ଆଉ ଚିକେନ ସେମିତି ପିଆଜ ରସୁଣ ଅଦା ବଟା ହବ ପିଆଜ ଟା ଆମର କ ଟା ହୁଏ ରସୁଣ ଅଦା ଛେଚା ବଟା ହୁଏନି ପିଆଜ। ପିଆଜ ପଡିବ ତାପରେ ପିଆଜ ଟିକେ ଉ କଣ? ରେଡ ହେଲା ଏଳୁକୁ ରସୁଣ ଅଦା ପେଷ୍ଟ ଦିଆହବ ଟମାଟୋ ଦିଆହବ ସେ କଷା ସାରିଲା ପରେ। ହ ଚିକେନ ପଡିବ ଚିକେନ କଷା ସଇଲେ ଚିକେନ ମସଲା ଗରମ ମସଲା ଆଳୁ ଆଳୁ ଆଉ ଥରେ ଥରେ ଭାଜୁ ଥରେ ଥରେ ସେମିତି ହିଁ ପଡେ।
ଏଇ ସବୁ ପ୍ରଣାଳି ରେ ଆପଣ ଏମିତି ଚିକେନ ତରକାରୀ କିମ୍ବା କସ ସାର୍ ଯାହା ଆପଣ କରନ୍ତି।
ଅଣ୍ଡା ଆମେ ଏବେଥରେ ଅଣ୍ଡା ତରକାରୀ କରିଥିଲୁ ଅଣ୍ଡା ତ ସେମିତି ଆଉ ଗୋଟା ଅଣ୍ଡା ହୁଏ। ଏବେ ଆମେ ଅଣ୍ଡାକୁ ଯୋଉ ସବୁ ଫଟେଇକି ଉ ତାକୁ ଷ୍ଟିମ ଭଳିଆ ମାନେ ବା ବାଫରେ ବସେଇକି ତାକୁ ମାନେ ପନିର ଭଳିଆ କରିକି ତରକାରୀ ହେଇଥିଲା।
ନିହାତି ପକ୍ଷେ ସେଇଟା ବି ଗୋଟେ ସେଇଟା ବି ଗୋଟେ ଭଲ ରେସି ରେସିପି କହିଲେ ଯାହା ତ ସେଇଟା ବି ଅଣ୍ଡାର ପନିର ସି ତାପରେ ତାକୁ କୁହାଯାଏ ମାନେ ଧରା ଯାଇଥାଏ।
ହଁ ତା ପନିରି ହଁ
ତ ବହୁତ ବଢିଆ ଲାଗେ ସେ ଆପଣ ଟେଷ୍ଟ ବି କରିଥିବେ ସେମିତି।
ହଁ ହଁ ଭଲ ଲାଗେ ଛୁଆଙ୍କୁ ତ ସବୁବେଳେ ସେଇ ଗୋଟେ ଭେରାଇଟିର ଖାଲି ଅଣ୍ଡା ତରକାରୀ ସେମିତି ତ ଭଲ ଲାଗେନି କେଶର ଖାଇବେନି। ଆଉ ଏମିତି ହେଲେ ସବୁ ଖାଇପାରୁଛନ୍ତି ଆଉ ଏଇଟାଇପ ର
ଯେ ଆପଣ ଜଣେଇଥିବା ଖାଦ୍ୟ ସବୁ ଆମେ ନିଜେ ଦିନେ ପ୍ରସ୍ତୁତ କରି ନିଶ୍ଚିତ ଖାଇବୁ ଆଉ ଆପଣଙ୍କୁ ବି ଜଣେଇବୁ।
ତ ଆମକୁ ଯାହାବି ଲାଗିଲା ଭଲ ଲାଗିଲା। ଆମ ଆଡେ ତ ଏବେ ଚାଲିଛି ଆପଣଙ୍କଆଡେ ଆମଆଡେ ସେମିତି କି ଆମର ସେମିତି ରୁ ରୁହେ ମାଛ ମାଂସ ଆଉ ଏ ସବୁ ରୁହେ ନର୍ମାଲ ଜିନିଷ ଯାହା। ଆମିଷରେ ହେବା କଥା ଆଉ ଏପଟେ ତ ସେମିତି ହଁ ମାଛ ବେସର ବି। କରାଯାଏ ମାଛର ଯେତିକି ଅଛି ମାନେ ଯାହା ମାଛ ଝୋଳ ବି କରନ୍ତି ଦି ଟାଇପ ର ଗୋଟେ ଖାଲି ସୁଖା କରନ୍ତି ଝୋଳ ବି କରନ୍ତି ଆଉ ଗୋଟେ ମସଲା ଦେଇକି ବି କରନ୍ତି ଏମିତି ରହିଛି କିଛି। ଆଉ ସାଧା ଖାଦ୍ୟକୁ ତ ବହୁତ। ପସନ୍ଦ କରନ୍ତି ଆଉ ଆମର ଏପଟେ ଖାଦ୍ୟ ଉପରେ ବହୁତ ମାନେ ଆମେ ଯଦି ଖାଦ୍ୟ ଉପରେ ଅଧିକ କିଛି ଗ୍ରହଣ କରୁ ତାହେଲେ ସେଇଟା ହଉଛି ପନିର।
ଓହୋ
ଅ ପନିର ଟା ଆମର ସପ୍ତାହକୁ ଦୁଇଥର କିମ୍ବା ତିନିଥର ଆମେ ଘରେ ଆଣିକି ବନାଉ ଆଉ ସବୁଜ ପନିପରିବା ଏମିତି ରୁହେ ଆଉ ସବୁଜ ପନିପରିବାରେ ଯେକୌଣସି ତରକାରୀ ଯେମତି ମିକ୍ସ ଭେଜ ମାନେ ଏମିତି ଯାହା ସବୁ ହୁଏ ଆମେ ଏମିତି କରୁ ଆଉ
ହଁ ଆମର ବି ସେଇ ସପ୍ତାକୁ ଦୁଇଥର ଆମିଷ ଦୁଇଥର ପନିର ଆଉ।
ଆଜ୍ଞା ମୁଁ ମୁଁ ଆପଣଙ୍କୁ ଆଜ୍ଞା। ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଆଉ ମୁଁ ଆପଣଙ୍କୁ ଆଉ ଥରେ କଲ୍ ବ୍ୟାକ୍ କରିବି।
ଠିକ ଅଛି। କଣ କଣ ତୁ ଲେଖିକି ଏଠି ପଳେଇ ଆସିଲୁ। ଆଛା କେତେଳୁ